ହ୍ୟାଲୋ।
ହଁ ମୋ ଶବ୍ଦ ଶୁଭୁଛି ଆପଣଙ୍କୁ?
ହଁ ଆପଣଙ୍କ ଶବ୍ଦ ଶୁଭୁଚି।ଆପଣ ଙ୍କୁ ମୋ ଶବ୍ଦ ଶୁଭୁଚି?
ହଁ।
ଓହୋ ଆଚ୍ଛା ଆଚ୍ଛା ଏମିତି କଥା କି ଆଚ୍ଛା।
ହଁ ଆ ତାପରେ ।
। ଆଚ୍ଛା ହଁ ମୁଁ ବୁଝିପାରୁଛି ଆପଣଙ୍କ ସେ ହସ ଭିତର ।
କୁହନ୍ତୁ କଣ ହେଇଛି ଆପଣଙ୍କୁ ।
ହଁ ନାଇଁ ନାଇଁ ନା ଆପଣ ବର୍ତ୍ତମାନ କଣ କରୁଛନ୍ତି?
ଉଠିଛି ଆଉ ଅ ଟିକେ ମ ସେ ବ୍ରସ୍ କରିବାର ଅଛି ହଁ।
ବହୁତ ବଢିଆ।ଆଉ ଆପଣ ସକାଳେ କଣ ଖାଇଥିଲେ?
ଆଜି ସକାଳୁ ସକାଳୁ ଏବେ ତ ଉଠିଲି ମୁଁ ସକାଳୁ ପାଞ୍ଚଟା ବାଜିଚି ଆପଣ କେମିତି କହୁଛନ୍ତି ମୁଁ କଣ ଖାଇଚୁ।ମୁଁ ବ୍ରସ କରିସାରେ ଖାଇବି।
ହଁ ହଁ ଆପଣ ମ ମଧ୍ୟାହ୍ନ ମଧ୍ୟାହ୍ନ ମଧ୍ୟାହ୍ନ
ମଧ୍ୟ ମଧ୍ୟାହ୍ନ ଭୋଜନରେ ମତେ କରିବାର ଛି ଆ ଚିକେନ କୁ ଅ ମଟନ। ଦିଟାକୁ ବହୁତ ହିଁ ସ୍ଵାଦିଷ୍ଟ ଅଟେ।
ଆଚ୍ଛା ଖାଇବେ କୋଉଟା?
ଆ ଚିକେନ ଆଉ ମଟନ କରିବାର ଅଛି। ଆ ଦିଇଟାକୁ ବାଣ୍ଟି ଦେବି। ମୁଁ ଭାତ ଡାଲମା ଆଉ ଖଟା ଖାଇବି।
ଆଚ୍ଛା ଆଉ ଆପଣ ବହୁତ ଦୟାଳୁ ଅଟନ୍ତି।
ହଁ ମୁଁ ବହୁତ ହିଁ ଦୟା କରୁଛି। ଆଉ ଆପଣ ଚାହିଁଲେ ମୋ ଦୟାରେ ଭାଗ ନେଇପାରିବେ ମୁଁ ଯୋଉ ବାଣ୍ଟୁଛି ତାର ପ୍ରାଇସ ରହୁଛି ଶହେ ଅଶୀ ମଟନ ଆଉ ଶହେ ପଚାଶ ଚିକେନ ରହୁଛି।
ଆଚ୍ଛା ଆଚ୍ଛା ବହୁତ ବଢିଆ ବହୁତି ବଢିଆ ଜିନିଷ ଆପଣ ବି ବହୁତ ଭଲ କାମ କରୁଛନ୍ତି ସମାଜ ସେବୀ ଜଣେ ଅଟନ୍ତି ବୋଧେ ହୁଏ।
ହଁ ଆଉ ଯିଏ ପଇସା ଦେଇ ପାରୁନି ତ ମୁଁ ତାଙ୍କୁ ହଁ । ହଁ ମୁଁ ତାକୁ କେବଳ ଭା ତ ଦେଇ ଦଉଛି ଆଉ ସେମିତି ଲୁଣ ଲଙ୍କା ଦେଇ ଦଉଛି। କେମିତି କହୁଛି ପଇସା ଦେଇ ପାରୁନି। ତା ପାଇଁ ଭାତ ବ୍ୟବସ୍ଥା ଅଛି।
ଆଛା, ଆଛା ।ଆପଣ ତ ବହୁତ ପ୍ରକାର ସବୁ ପ୍ରକାର ବ୍ୟବସ୍ଥା କରିକି ରଖିଛନ୍ତି।
ହଁ ।ହଁ ମୁଁ ବହୁତ ହିଁ ଦୟାଳୁ ଅଟେ ଆଉ ଆ, ବହୁତ ହିଁ କର୍ମଶୀଳ, ଆଉ ଗତିଶୀଳ, ଆଉ ପ୍ରଗତିଶୀଳ, ଆଉ ବେ ଭଶୀଳ ଆଉ, ବହୁତ ଉତ୍ତମ ମଣିଷଟିିଏ ନୁହଁ। ଯେହେତୁ ମୁଁ ଆଜି ଆ ଦିନ ବାରଟାରେ ଉଠିଛି। ଆଉ' ଦିନ ପାଞ୍ଚଟାରେ ଆପଣଙ୍କୁ କଲ କରିଛି ତ ମୁଁ ଆଜି ବୁଝିପାରୁଛି, ଆଜି ଆପଣଙ୍କର ଯୋଉ ପାଗ ଟା ଅଛି ଖରାପ ପାଗ ଦେଇଛି। ଆଉ ଆପଣ ଖରାପ ଆଗରେ, କୁଆଡେ ତ ଯାଇନଥିବେ, ବୋଧ ହୁଏ। ଆଉ ଆପଣ ଘରେ ବି ପଢି ରହି ନା ଆପଣ, ଆପଣଙ୍କ ଛୋଟ ଭାଇ କୁ ଶିଶୁ ମନ୍ଦିର ରେ ଛାଡିବାକୁ ଯାଇଥିଲେ।
ନାଇଁ ଆଜ୍ଞା।ମୁଁ କୁଆଡେ କିଛି ଛାଡିବାକୁ ଯାଇନି ବର୍ତ୍ତମାନ ଘରେ ଅଛି। କାରଣ ବର ବର୍ଷା ହଉଛି ବାହାରେ ।ହେଲେ ବର୍ଷା ତ ହଉନି। ହଁ ବହୁତ ଭଲ ପାଗ ଦେଇଛି। କିନ୍ତୁ ଯେହେତୁ ମୋ ପାଖରେ ନେଟ୍ ନାହିଁ।ମୋର ରିଚାର୍ଜ ନାହିଁ ମୁଁ ବାହା
ଓ, ହଁ । ଆଉ ଏବେ ଟିକେ ଘରେ ହିଁ ରହିବାକୁ ପଡିବ ।ଆଉ ଆପଣ ଆପଣଙ୍କ ଭାଇ ଶିଶୁ
ହଁ ସେ ଚିଚୁ ମନ୍ଦିରରେ, ର ପଡୁଛନ୍ତି।
ଶିଶୁ ମନ୍ଦିରରେ ଯୋଉ ପଢୁଛନ୍ତି, ସେଟା ଆକ୍ଚୁଆଲି ମନ୍ଦିର ଯାଉଛନ୍ତି ନା ସେ ବିଦ୍ୟାଳୟରେ ଯାଉଛନ୍ତି।
ଓ ହ, ସିଏ ଯାଉଛନ୍ତି ପାଠ ପଢିବାକୁ।
ଓ ହୋ, ହୋ।ଆ ସ୍କୁଲ୍ ଆଉ ମନ୍ଦିର ଅନୁ ସେଇଟା?
ନାଁ ସିଏ ମନ୍ଦିର ନୁହ।
ଓହୋ। ଆ ବହୁତ ହିଁ ଭଲ ଆପଣ। ଭାଇ ବହୁତ ଅଗ୍ରଗତି କରନ୍ତୁ, ଉନ୍ନତି କରନ୍ତୁ। ଆ ଭଗବାନ ମଙ୍ଗଳ କରନ୍ତୁ, ଆଉ ଆଶୀର୍ବାଦ ଦିଅନ୍ତୁ, ଆପଣଙ୍କ ଭାଇଙ୍କୁ। ଆ ସର୍ବଦା ଖୁସି ରୁହନ୍ତୁ, ଆଉ ଆପଣଙ୍କର ଆ-ଉନ୍ନ ତି, ଘଟୁ ଆଉ ଭବିଷ୍ୟତରେ କିଛି ବଡ କରନ୍ତୁ ଆପଣ।
ହଁ ହଁ। ମୁଁ ଜାଣିଛି ବହୁତ ବଡ ହଉଛି ଭଲ ହେଉଛି ଏଇଥର । ଏବେ ହିଁ ବହୁତ ବଡ ହେଇଯାଉଛି। ଭବିଷ୍ୟତ
ହା, ହା-ଆଉ ଆପଣଙ୍କ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କର ଯାହା ଜି-ଜୀବନ କାଳରେ ଆଗାମୀ ଦିନରେ ଘଟିବ। ତାହା ଟିକେ ଏଡେଇବାକୁ ଚେଷ୍ଟା କରନ୍ତୁ। ଗୋଟେ ଯଜ୍ଞ କରନ୍ତୁ। ମତେ ତିନି ଲକ୍ଷ ଖଣ୍ଡେ ଦିଅନ୍ତୁ। ଆଉ ମୁଁ ଆପଣଙ୍କୁ ଗୋଟେ ଜଜ୍ଞ କରେଇ ଦଉଛି।
ବୁଝିଲୁ, ବୁଝିଲୁ ଏଥିରେ ଯଜ୍ଞରେ କେତେ ଖର୍ଚ୍ଚ ହଉଛି? ପାଞ୍ଚ ଛଅ ହଜାର?
ନା, ନା ।ଯଜ୍ଞରେ ଦି ଲ କ୍ଷ୍ୟ ଅନେଶତ ହଜାର, ଖର୍ଚ୍ଚ ହବ ।ଆଉ ଯାହା ବଳିବ ମୁଁ ସେଇଟା ଦକ୍ଷିଣା ହିସାବ
ଆଛପଣ ନାଇଁ କାମ ମୁଁ କହୁଛି ଆମର କାଠ ଜାଳିକି କରିବା, ମିଛି ଲିଆଟା ।
ହଁ ଆପଣ କାଠ ଜାଳିପାରିବେ। ଆପଣ ଆ-ପନ୍ଦରଶହ ଗରିବ କଙ୍କୁୁ ଆପଣଙ୍କୁ ସୁନା, ଜମି ଆଉ ଧେନୁ, ଗାଈ ଦବାକୁ ପଡିବ। ଆ-ତ ଆପଣ ସେଇ ଅନୁସାରେ, ପ-ପ, ତିନି ଲକ୍ଷ ଟଙ୍କାର କିଛି ଗୋଟେ ଦେବେ। ପନ୍ଦରଶହ ଜଣ ନ ହଉନ୍ତୁ, ଆପଣ ଶହେ ଜଣଙ୍କୁ ମଧ୍ୟ ଦାନ ଦକ୍ଷିଣା ଦେଇପାରିବେ।
ବୁଝିପାରୁଛି ଯାହା ଆମର ଫ୍ୟୁଚର ହେବା କଥା, ସେଇଟା ଆପଣ ଏଇ ଗୋଟେ ଥରକରେ ହିଁ କରିଦେବେ କହୁଛନ୍ତି।
ହଁ ମୁଁ ପୁରା ଅନ୍ଧାର କରିଦେବି ଆପଣଙ୍କୁ। ଆଉ ଆପଣ ଚୁପଚାପ୍ ହେଇକି ଘରେ ବସି ପଡିବେ ତ ଆପଣଙ୍କର ଅ-ଭବିଷ୍ୟତରେ ଏତେ ବ୍ରାଇଟନେସ୍ ଆସିବ କି? ଆ ଏବେର ସମୟ ହିଁ ଆପଣଙ୍କୁ ବହୁତ ବଢିଆ। ହଁ ଆପଣ ଭବିଷ୍ୟତ ହିଁ ନଥିବ। ତ ଆସିବ କୁଆଡୁ। ବହୁତ ହିଁ ଭଲ କଥା କହିଛି। ଆପଣ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ବହୁତ ମୂଲ୍ୟବାନ ସମୟ ଦଉଛନ୍ତି ଆପଣ। ଆଉ ଆପଣ ଆଜି ବିଦ୍ୟାଳୟ ଆ ଯାଇଥିଲେ ମହାବିଦ୍ୟାଳୟ।
ଆଜ୍ଞା ହଁ ମୁଁ ମହାବିଦ୍ୟାଳୟ ଯାଇ ଥିଲି। ଆଉ ଆପଣଙ୍କ ସ୍ୱାସ୍ଥ୍ୟ କେମିତି ଅଛି?
ଅ ହଁ କି କଥା ଆପଣ କହିଲେ। ସ୍ଵାସ୍ଥ୍ୟ ଟିକେ ଜଣ୍ଡିସୀ ଟିକେ ଏଡସ ଟିକେ ଏସ୍ଟିଡି ଟିକେ ଥଣ୍ଡା। ଟିକେ ମୁଣ୍ଡ ବିଣ୍ଡା ଟିକେ ଗୋଡ ବିନ୍ଧା। ଆ ତଥାପି ଟିକେ ଭଲ ଲାଗୁଛି। ଯେବେ ତ ଅ ହଁ ଟିକେ ଭଲ ଅଛି। ମୁଁ ଆଉ ଏବେ ଟିକେ କଟକ ଯିବାର ଅଛି। ଆ କଟକ ର ଟିକେ ମତେ ପ୍ରସିଦ୍ଧ ର ରସଗୋଲା ଖାଇବାର ଅଛି? କଟକର ପ୍ରସିଦ୍ଧ ପ୍ରସିଦ୍ଧ ରସଗୋଲା ଖାଇବି। ଆଉ ହଁ ଆ କଟକରେ
ଆପଣ ପାହାଡେ ଯାଇକି ଦହିବରା ଖାଇବେନି।
ନା ନା ନା ନା ପାହାଳ ଆଉ ଦହିବରା ଖାଇବାକୁ ଯାଉନି। ପାହା ପାହାଳ ଦହିବରା ମୁଁ ଆଉ କେବେ ଖାଇଦେବି। ମୁଁ ଆଜି କଟକ ଯିବାର ଅଛି। ଟିକେ ରସଗୋଲା ଖାଇବାର ଅଛି। ଆଉ ତ କେତେ ଆସିବେ। ରସଗୋଲା କେବେ ଆସିବକି? ହଁ ଆଉ ଟିକେ ଆପଣ ଜାଣିଥିବେ ମୋର ଟିକେ ସିମେଣ୍ଟ ଯାତ୍ରା ହୁଏ କଟକରେ। ତ ମୁଁ ଦେଖିବାକୁ ଯାଏ। ଆଉ ହଁ। ଆ ଏବେ ସିମେଣ୍ଟ ଯାତ୍ରା ଯଦି ପଡିବ। ମୁଁ ଯିବି ନିଶ୍ଚିନ୍ତ ଯିବି।
ନାଇଁ ଏବେ କିନ୍ତୁ ପଡିବନି। ସେ କାର୍ତ୍ତିକ ପୂର୍ଣ୍ଣିମା ବେଳକୁ ପଡିବ ସିମେଣ୍ଟ ଯାତ୍ରା।
ଓହୋ ବହୁତ ହିଁ ଦୁଃଖଦ ବିଷୟ। ବହୁତ ଦୁଃଖ ଲାଗିଲା। ବହୁତ ଦୁଃଖ କରୁଛି ମୁଁ ଆପଣଙ୍କ କଥା ଶୁଣିି
ଆଚ୍ଛା ଆପଣ ଯୋଉ ସିମ୍ ସିମେଣ୍ଟ ଯାତ୍ରା ଟା ଯୋଉ ବାଲିଯାତ୍ରା ପାଖରେ ବୋଧେ ପଡେ।
ହଁ ବାଲି ସିମେଣ୍ଟ ଯାତେ। ତାପରେ ଆ ସେଇଠି ହଁ ହଁ। ଅ ଆ-ଆ-ଆପଣ କୁହନ୍ତୁ। ଆପଣ ରଜରେ କୁଆଡେ ବୁଲିବାକୁ ଯାଇଥିଲେ। ଆପଣ କହୁଥିଲେ ଆପଣ ମାଲେସିଆ ଯାଇଛନ୍ତି। ଆଉ ଭଲ ଲାଗିଥିବ ଆପଣଙ୍କୁ ମାଲେସିଆ।
ହଁ ସେ ହଁ ସେ ମାଲେଶ୍ଵର ବହୁତ ବଢିଆ ଲିଙ୍ଗେଶ୍ୱର। ଆ-ଆ-ଆଉ ଆପଣଙ୍କ କୁଆଡେ ଯାଇଥିଲେ। ପ୍ୟାରିସ୍ ଯାଇଥିଲେେ ବୋଲି କହୁଥିଲେ।
ନା ମୁଁ ପ୍ୟାରିସ୍ ଯା ଯି ଏବେ ପ୍ୟାରିସ୍ ରେ ମୁଁ ଏବେ ହିଁ ପ୍ୟାରିସ୍ ରେ ଅଛି ଆଜ୍ଞା। ଟିକେ ଟାୱାର ପାଉନଥିଲା। ଆଇପିଲ ଟାୱାର ପାଖକୁ ପଳେଇ ଆଇଛି ଏବେ ଟାୱାର ପାଉଛି। ଆଉ ତ ଆ ହଁ କହିଥିଲି ଆପଣଙ୍କୁ ବୋଧେ। କିନ୍ତୁ ମୁଁ ଛୁଟି ବେଳେ ଆ ଘରେ ହିଁ ଥିଲି।
ଆଛା ଆଛା ଛୁ ଛୁଟି ବଳେ ଘରେ ଥିଲେ। ଆଉ ଯେତେବେଳେ ଛୁ ଛୁଟି ଖୋଲିଲା। ଆପଣ ଛୁଟି କରିକି ବାହାରକୁ ଗଲେ। ବହୁତ ହି ବଢିଆ ବହୁତ ହ ବଢିଆ ଉପାୟ। ଆପଣ ଅବଲମ୍ବନ କରିଛନ୍ତି।
ହଁ ଟିକେ ଛୁଟିରେ ମୁଁ ଘରେ ରହିଯାଏ।
ଆଚ୍ଛା ଆଚ୍ଛା ଓ ହଁ ମୁଁ ବୁଝିପାରୁଛି। ଆପଣଙ୍କୁ ଆପଣ
ହଁ ସୂର୍ଯ୍ୟଦେବ ଟିକେ ହଁ ଯୋଶିଲ ଥାଆନ୍ତି। ତ ମୁଁ ବାହାରେ ସେତେ
ଆଚ୍ଛା ଯୋସିଲା ଫେଣି ବହୁତ ବଢିଆ ଜିନିଷ। ଆଚ୍ଛା ଆଚ୍ଛା। ଆଉ ଆପଣଙ୍କର ଦିନ ଟା କେମିତି ସେ ଚାଲିଛି।
ହଁ ଦିନଟା ଆପଣ ଦେଖିପାରୁଥିବେ। ଦିନ ଟା ବହୁତ ହିଁ ଭଲ ଥିଲା। ତ ଦିନଟେ କେମିତି ଯିବ ନା ମୁଁ କଣ କଲିି ନା ଡାଇରେକ୍ଟ ଯ ଦିନ ବାରଟାରେ ଉଠିଲି। ତ ସକାଳେ ତଥାପି ତ ମତେ କିଛି ଜଣା ନାହିଁ। ବାରିଟା ଯେହେଠୁ ଉଠିଲି ତ ଟିକେ ବାହାର ପବନ ବହୁତ ହିଁ ସତେଜ ଥିଲା ଆଉ ମନମୁଗ୍ଧ ଥିଲା। ଆଉ ବାହାରର ଆକାଶ ମନୋହରା ଥିଲା ଟିକେ। ଆଉ ବହୁତ ହିଁ ମନନୀୟ ଥିଲା ତ ମୁଁ କଣ କଲି ଆ ମୋର ସାଇକେଲ ଶୂନ ଗାଡି ଆପଣା ସାଇକେଲ କୁ ହାଁ ହାଁ ତାକୁ ଧରି ଆ ଆମ ବଜାରରେ ଟିକେ ବୁଲି ଆସିଲି। ଆଉ ଦି ତିନିଟା ଝିଅଙ୍କୁ ଅନେଇବି। ତ ସେମାନଙ୍କର ଅ ଇନସଷ୍ଟାଗ୍ରାମ ଆଇଡି ବି ଆଣିଛି ଆଉ ତାଙ୍କ ସହିତ କଥା ହେଇଗଲି ଆ କଥା ହେଇକି ଘରକୁ ପଳେଇ ଆସଥିଲି ଏତିକି ମୋ ଦିନ ଏତିକି
ହଁ ମୁଁ ବୁଝିପାରୁଛି ଆପଣ ଯେହେତୁ ବହୁତ ବଡ ଏପ୍ରୋ ସରି ଏଶ୍ସୋ କରିପାରୁଚି। ସେଇ ଜିନିଷ ପଶିବଲ ହଉଥିବ ସବୁ।
ହଁ ଏତେ ବଡ କଥା ବି ନୁହଁ ଆଉ ଆପଣ କୁହନ୍ତୁ ଆପ ଆପଣ ଆପଣ କହିଥିଲେ ମତେ ଦି ଦି ତିନି ମିନିଟ୍ ଭିତ ରେ ଆପଣ ଚେସ୍ ଖେଳିବା। ଥାଏ ବୋଧେ ଆପଣ ଖେଳିବେ ବୋଧେ। ଇଏ ଆପଣ ବହୁତ ପ୍ରିୟ ପ୍ରିୟ ଖେଳ ଆପ ଆପଣଙ୍କ ଚେସ୍ ଆ ବହୁତ ମତେ ବି ଭଲ ଲାଗେ ଚେସ୍ ଖେଳ। ଏତେ ବି ଖରାପ ନୁହଁ ଚେସ୍ଟା ଖେଳି ପାରିବେ ଆପଣ ଚେସ୍। ଆପଣ ଲୁଡୋ ବି ଖେଳିପାରିବେ। ହଁ ଆପଣେ ଦୌଡା ଦୌଡି ବୋଡା ବୋଡି ଆ ଚଢା ଚଢ଼ି ଆ ଆଉ ଧରା ଧରି ସବୁ ଖେଳି ପାରିବେ ଆପଣ। ଏ ଖେଳଛନ୍ତି ଆପଣ କେବେ ଲୁଚା ଲୁଚି ଖେଳୁଛନ୍ତି।
ଆଚ୍ଛା ଆଚ୍ଛା କଣ କହିଲେ।
ଲୁଚା ଲୁଚି କେବେ ଖେଳିଚ।
ହଁ ମୁଁ ଚାଲୁଛି ଖାଇଛି ମୁଁ। ସେ ଛେଳି ବହୁତ ବୁଦା ଫୁଦା ଭିତରେ ପଶେ।
ଓହୋ ଅତି ସୁନ୍ଦର। ଆଜ୍ଞା ଆପଣ ଆପଣ ଏବେ ବୋଧେ ମାଗଣା ଅଛନ୍ତି ଟିକେ କିନ୍ତୁ ମୁଁ ଟିକେ ବ୍ୟସ୍ତ ଅ ଛି କ୍ଷମା କରିବେ ଆପଣଙ୍କର ମୂଲ୍ୟବାନ ସମୟ ଥାଇକି ମୁଁ ନିଜକୁ ବହୁତ ଧନ୍ୟ ମନେ କରୁ ଆଉ ଆପଣଙ୍କର ରାତ୍ରି ଶୁଭମୟ ହଉ ଧନ୍ୟବାଦ। ରହୁଛି ଆଜ୍ଞା ନମସ୍କାର।